ହ୍ୟାଲୋ।
ହୁଁ।
ହାଲୋ। ହୁଁ ଶୁବୁଚି?
ହୁଁ ହୁଁ। ତୁତ ଖଟା ଖାଉନା ଆଉ ଗୋଟେ ମୁଁ ଆମ୍ବରେ ଯୋଉ କୋରି କି ଲଙ୍କା ଗୁଣ୍ଡ ଟିକେ ଜିରା ଗୁଣ୍ଡ ଟିକେ ଆମ ଟିଉସନ୍ ଛୁଆ ସବୁ ଖାଇ ଖାନ୍ତି ମୁ
ହଁ ଯୋଉ କଣ କରନ୍ତି ଗୋଟେ କହିଲୁ ମାନେ ସେ ଯୋଉ କଞ୍ଚା ଖୋଳିକି କରିକି କରନ୍ତିତ ଲୁଣ ହଁ। ଆଉ ତତେ କୋଉ ଚକୋଲେଟ୍ ଭଲ ଲାଗେ?
ଅଁଳାରେ ଖାଲି ଲୁଣ ଦେଇକି ଚକୋଲେଟ୍ ମତେ ସବୁ ଭଲ ଲାଗେ। ଚକୋଲେଟ୍ଟା ମୁଁ ସବୁ ଖାଏ।
ନାଇଁ ମତେ ଅଁ ବେଶୀ ମତେ ଭଲ ଲାଗେ ହଉଚି ଡେରିମିଲ୍ ତାପରେ କିଟ୍ କାଟ୍। ଅ ତାପରେ ଆଉ କିଛି ନୁହଁ ତାପରେ ହଁ ମଞ୍ଚ ହେଲା ଡେରିମିଲ୍ ବହୁତ୍ ଭଲ ଲାଗେ ତାପରେ କିଟ୍ ତାପରେ ମଞ୍ଚ ତାପରେ ହେଲା ଆଉ ଯୋଉ ଛୋଟ ଛୋଟ ବାଲା ଯୋଉ ଥାଏ ସେଥିରେ ଟିକେ ତୁମି ଚକୋଲେଟ୍ ଭଲ ଲାଗେ ଆଉ ଆଉ ଏମି ତି ଏତେ ନୁହଁ ଏତିକି ହିଁ ଭଲ ଲାଗେ।
ହୁଁ ମୋର ବହୁତ୍ ସାରା ଚକୋଲେଟ୍ ଅଛି। ଫେବ୍ରେଟ୍ ମ୍ୟାଙ୍ଗୋ ଚକଲେଟ୍ ଷ୍ଟ୍ରବେରୀ ଚୁଇଗମ୍ ଉପରେ ସେଯୋଉ ଗ୍ରୀନ୍ ଫ୍ଲେବରଟା ସ
ହଁ ସେଟା ହଁ ସେଇଟାବି ସେମିତି ଭଲ ଲାଗେ ହେଲେ ଏଇରା ଟିକେ ଅଧିକ ଏ ଭଲ ଲାଗେ ଆଉ।
ମିଣ୍ଟର କିଛିବି ଆଉ ହେଲା ଧକା ତରକାରୀ ଧକା ତତେ ଭଲ ଲାଗେ?
ନାଁ। ମୁଁ ପ୍ରାୟେ ଜିନିଷ ଖାଇନି ପ୍ରାୟେ ଜିନିଷ ମତେ ହଁ ବାସ୍ ଆଉ କିଛି ମତେ ଏତେ ଭଲ ଲାଗେନି।
ହୁଁ। ମୋରବି ସେମିତି ଚିକେନହିଁ ମୋର ଥିଲା ପସନ୍ଦ ପୁରା ଅଧିକ ପସନ୍ଦ। ଏବେ ବାକି ସବୁ ଖାଉଚି ଛତୁଟା ମତେ ଜମାବି ଆଗୁରୁ ଭଲ ଲାଗେନା। ଛତ ହେଲେ ଏବେ ଖାଉଚି ଯେହେତୁ ଭେଜ୍ ଖାଏ ବୋଲକି ଛତୁ ଖାଉଚି ବାଧ୍ୟରେ ଛ ତୁ ଖାଉଚି ନହେଲେ ସତକଥା ମତେ ଛତୁ ଭଲ ଲାଗେନା ମୁ ଜମାବି
ନାଇଁ ଛତୁଟା ଭଲ ଲାଗେ। ଆଉ ମତେ ଭଲ ଲାଗେ କଡ କଲୁ ଯୋଉ ଇଏ ଯାଇଥିବୁ କହିଲୁ ଯୋଉ କେଉଁଝରେ ଯୋଉ ଅଛନ୍ତି କିଏ? ଘଟଗାଁ ମା ତାରିଣୀ ହେଲା ସିଏ ଯୋଉ ସେ ଠି ତାଙ୍କର ଯୋଉ ନଡ଼ିଆ କୋରା ବିକା ହୁଏ।
ହଁ।
ସେଇଟା ମତେ ଭଲ ଲାଗେ ନଡ଼ିଆ କୋରା।
ମତେ ସେଯୋଉ ମିଠା ଭଲ ଲାଗେ ସବୁ ନଡ଼ିଆରେ ମିଠା ହେଇକି ଆସେନା ଲଡୁ।
ହଁ ଅଁ ସେଇ ମାନେ ନଡ଼ିଆ କୋରାବା ତାକୁ କୁହନ୍ତି ଯୋଉଟାକି ମାଙ୍କ ପା ଖରୁ ସେଟା ଥାଏ। ସେଟା ନଡ଼ିଆ କୋରା ହଁ ସେଇଟା ମତେ ବହୁତ୍ ଭଲ ଲାଗେ। ଆଉ ପୁରୀରବି ଗଜାଟା ଭଲ ଲାଗେ ଅ
ହଁ ଗଜାଟା ହେଲେ ଗଜା ବେଶୀ ମତେ ସେ ଯୋଉ ଲଡୁ ମୋଡୁ ଭଲ ଲାଗେ ଯୋଉ ବୃନ୍ଦାବନରେ ଆଉ ଗୋଟେ ଯୋଉ ସେ ଠି ଭୋଗ ହୁଏ ମ ଲୁ ପୁରା ସେ ଯୋଉ ସନ୍ଦେଶ ମତେ ବଢିଆ ଲାଗେ।
ଆ ମୋତେ ମିଠ ର ମତେ ଏଠିକ ଇଏ ଇଏ ପେଡା ଯୋଉଟା କୁହନ୍ତି ସନ୍ଦେଶ ପେଡା ଥାଏ ଗୋଲ ଗୋଲ ସେ ମତେ ଟିକେ ଭଲ ଲାଗେ ମିଠା ସେ ଅଧିକ ହେଇଗଲେ ପାଟି ବାନ୍ଧିଦବ ହେଲେ ଯୋଉଟା ଠିକ ନର୍ମାଲ
ହୁଁ ହୁଁ ହୁଁ। ହଁ ସେ ପେଟ ଟା ଗୋଟେ ଥାଏ ଅଧିକ ଖାଡି ଖାଲି ଚିନି ଦେଇଥାନ୍ତେ। ଠିକ୍ ପେଡ଼ା ଦେଇନଥାନ୍ତି।
ହଁ ଆଉ ଗୋଟେ ହଁ ଆଉ ଗୋଟେ ମା କରେ ଯୋଉ ବାଦାମ ଲଡୁ ହେଲା।
ହଁ ହଁ ହଁ।
ବାଦାମ ଲଡୁ କରିବା ସେଟା ବି ବହୁତ ଭଲ ଲାଗେ। ସେଟା ଗୁଡ ହଁ ସେଟା ହୋଉଛି ଖସା ଲଡୁରେ ବାଦାମ ଲୁଡୁ ମିଶେଇକି ଗୋଟେ କରନ୍ତି। ଆଉ ଗୋଟେ ଖସ ଲଡୁ କୁହନ୍ତି ଆ ଗୋ ବାଦାମ ଲଡୁ ତିନି ପ୍ରକାର ଲଡୁ ହେଇଥିଲା।
ଏଇ ଗଣେଶ ପୂଜାରେ ହୁଏ।
ହଁ ସେଥିରେ ଆଉ ଯୋଉ ହଁ ମୋତିଝୁର ଲଡୁ ବି ବହୁତ ଭଲ ଲାଗେ ହେଲା ଆଉ ସେଇ ଲଡୁ ଟା ବହୁତ ଭଲ ଲାଗେ। କୋଉଟା କହିଲୁ ବହୁତ ଯଉଡା ଟିକେ ପୁରା ଛୋ ଛୋଟ ଦାନା ହେଇ ଥିବ ମୋତେ ସେଇ ଦିନଟା ଭଲ ଲାଗେ ଆଉ ଗୋଟେ ଗୋଟେ ଥାଏ ସେଇଟା ହେଲେ ଭଲ ଲାଗେନି। ହେଲେ ସେଇ ମୋତୋଡୁ ବା ଝଝରଟା ଭଲ ଲାଗେ ଆଉ ଯୋଉ କହଲି ମା ବାଦାମ ଲଡୁ ସେ ତ ବହୁତ ଟେଷ୍ଟ ପୁରା ଗୋଡରେ ହେଇଥିବ ଯେତୁ ପୁରା ଘରେ ହେଇଥିବ। ପୁରା ଠିକ ଲାଗୁଥିବା ହେଲେ ବାହାରେ ତାକୁ କିଣିକି ଖାଇଲେ ବାହାରେ ତାକୁ କିଣିକି ଖାଇଲେ କହିଦବ କହିଲୁ ସେ ବାଦାମଟା ଗୋଟେ ଭଲ କେମିତି କେମିତି ଲାଗୁଥିବ। ତୁ ଏଟା ଭଲ ଲାଗିବନି ଆଉ ଘରେ ତ ହଁ ଘୟ ତ ପ୍ରପର ହେଇକି ଦେଇଥା ନା ସେଥିପାଇଁ
କେତେ ଭଲ ଲାଗେ। ମୋ ବହୁତ ନେ ଲାଇମା କରନ୍ତି ପ୍ରାୟ ଖସା ନଡୁ ଟା ବି ମସ୍ତ ଲାଗେ
ହଁ ରାତିରେ ମୁଁ ହଉଛି ଆମ ରୋଷେଇ ଘର ପାଖରେ ଗୋଟେ ରୁମ୍ ତା ରେ ସେଥିରେ ବହୁତ ସାରା ଜିନିଷ ହଜି ହେଲା ପୁରା ଗୁଟେ କ କହିବାକୁ ଗଲେ ଗୋଟେ ବହୁତ ସାରା ଜିନିଷ ଅଛି ଗୋଟେ ପୁରା ବଡ଼ ର୍ୟାଗ ଅଛି ୱାନ୍ ଟୁ ଏକ ଦୁଇ ତିନି ଚାରି ପାଞ୍ଚ ଛଅ। ଛଅଟା ତାର ରାକ୍ ଅଛି ଆଉ ପୁରା ଗୋଟେ ଘରର ସାଇଜ ରେ ହେଲା ସେଇଥିରେ ମୋ ମା ମତ ସବୁ ଜିନିଷ ରଖିଦେଇଛି ହେଲା ତ ମୁଁ ସେଇଠି ଠିଆ ହେଇକି କଥା ହୋଉଚି ତ ସବୁ ମନେ ପଡୁଛି।
ହଉ ହଉ ସେଇଆ।
ସେଇଟା ମୁଁ ସେଇଟ ଗୋଟେ ବଳେ ସେଇଟା ମନେ ପଡୁଛି ସେଇଟା ମନେ ପଲା ବେଳକୁ କହୁଛି। ଆଉ ଗୋଟେ ଭଲ ଲାଗେ ମୋ ମା ହାତ ତିଆରି ଇଟିଲି ଆଉ ଘୁଗୁନି। ହେଲା ଗୋଟେ ଷ୍ଟାଇଲ ମାନେ ଇଟଲି ଗୁଗୁନି ଟିକେ ବୁଲେଇକି ନା ବୌଡେଇକି ଖାଇଲେ ଗୋଟେ ଅଲଗା ଟେଷ୍ଟ ଘୁନିରେ ଇଟିଲି ପିସ୍ ପିସ୍ କରିକି ପକେଇ ଦବୁ ହଁ ସେଥିରେ ଟିକେ ଖାଏ। ସେଇଟା ବହୁତ ଭଲ ଲାଗେ ହେଲା ଆମର ଅଛି କୁଆଖିଆ ପାଖରେ ଗୋଟେ ଦୋକାନ ଅଛି। ସେ ଭାଇ ଜଣଙ୍କ ଦହିବରା ଦିଅନ୍ତି। ସେଇ ପାଖରେ ଅଛି ସେଇଟା ଖାଆନ୍ତି ସେଇଟା ମତେ ବହୁତ ଭଲ ଲାଗେ। ଟେଷ୍ଟ ର ସେଟା ଭଲ ଥାଏ।
ନା ଲିଙ୍ଗରାଜ ବି ଯାଇଥିଲୁ ଆମେ, ଆମେ ଏଇଠ୍ ଟିଲି ଘୁଗୁନି ସେମିତି ହିଁ ଖାଇଦେଲୁ, ସେମିତି ପକେଇ ଦିଅନ୍ତି ଦହିବରା ଭଳିଆ।
ହଁ, ସେଇଟା ମତେ ସେଇଟା ଭଲ ଲାଗେ ହେଟା ଭେଦିଲେ, ମୁଁ ସେଥିପାଇଁ ଘରେ ଯେତେବେଳେ ବି ହୁଏ ତ ସେଇଟା ପକା ହବ, ସେଥିରେ ପକା ହେଇକି ଖିଆ ହବ।
ହୁଁ, ମୁଁ ବି ବେଳେ ବେଳେ ସେମିତି ଖାଏ, ଆଉ ହେଲା-ଆ ଘୁଗୁନି ରେ ମତେ ପ୍ରାୟ ଦରକାର। ଆଜି ଖାଲି ଘୁଗୁନି ମାନେ ଯୋଉ ସେଉ ନୁହେଁ, ସେଉ ପକେଇକି
ହଁ, ହଁ, ସେରାବି ଟିକ୍। ଖାଆନ୍ତି ହେଲେ, ଏତେ ମତେ ହେଇଟା ଭଲ ଲାଗେନି। ସେ ଅଳ୍ପ ଅଳ୍ପ ଭଲ ଲାଗେ ଆଉ।
ହଁ। ଜଣେ ଜଣେ ଅଛନ୍ତି, ଡାଲମାରେ ମିକ୍ସସର ପକାନ୍ତି, ତୁ ଖାଉ ଡାଲମାରେ ମିକ୍ସସର ପକେଇକି?
ମୋତେ ଡାଲମା ଭଲ ଲାଗେନି। ଆଉ ଯୋଉ ଗୋଟେ ଖାଏନ୍ତି, ଯୋଉ ମଟନ୍ ଝୋଳରେ, ମୁଁ ତ ମଟନ୍ ଖାଇନି। ହେଲେ ସେ ଯୋଉ ଝୋଳ ଟା ଭଲ ଲାଗେ। ମୁଡିିକି ଲଗେଇ ଖାଇଲେ ଭଲ ଲାଗେ, ହେଲା। ସେଟା ସେଟା ପୁରା ବ ଗୋଟେ ଭଲ ଲାଗେ, ମଟନ୍ ଝୋଳରେ ମୁଡି। ସେଠି ପୁରା ଏକ ତ ମଟନ୍ ମୁଁ ଖାଏନି। ହେଲେ ଝୋଳଟା ମତେ ବହୁତ
ହଁ, ଝୋଳରେ ପକେଇ ଖାଉ।
ମୁଁ ତ ସେଇଟା ବହୁତ ଭଲ ଲାଗେ। ଖାଇଆକୁ ଆଉ। ମତେ ବୁ-ବାହାର ବିରି ମାନେ, ଏଥିରେ ଆମ ଘର ବିରିିବରା ହୁଏ ବି, ବହୁତ ଭଲ ଲାଗେ।
ହୁଁ, ଘର ମତେ ଠିକ୍ କଥା, ମତେ ବି ସେ
ନା, ନା, ମୁଁ ତେ କହିଆକୁ ଗଲେ, ମୋ ମାଁ ମତ୍ ମାନେ ମାନେ ମା ଟିକେ କହିଲ ନା, ଖମସ୍ କେତେ ଜିନିଷ କରନ୍ତି, ହେଲେ ସମସ୍ତଙ୍କ ଦିନଷରେ ବି ଟିକେ ଭଲ। ଭଲ ଲାଗେ ହେଲା ତ ମତେ ମ ହଁ ଯାହାବି ମାନେ, ସତ୍ ମାନେ ମୋ ମାଁ ଭଲ ଲାଗେ, ମାନେ ମତେ ଖାଲି, ହଁ। ହଁ, ସେଇଟା ମୁଁ କହୁଛି, ମୁଁ କହିଲେ ତ ହଁ, ଲାଗିବ ମୋ ମା ଝିଅ କହୁଛି, ହେଲେ ଆଉ ସ ସମସ୍ତେ ବି ଯିଏ ଖାଆନ୍ତି, ସିଏ ବି କୁହନ୍ତି ତ, ବଢିଆ ହେଇଛି। ମାନେ ଠିକ୍ ଲାଗେ, ବହୁତ ଭଲ ଲାଗେ, ହେଲା।
ହଁ, ହଁ।
ଏନ୍ତିକି ବହୁତ ସାରା ଜଣ ଅଛନ୍ତି, ତାଙ୍କୁ ଭଲ ଲାଗେ ଭଲ ରୋଷେଇ ସେଇଟା ମୋ ମାଁ ଗୋଟେ ଭାଗ୍ୟକୁ ପାଇଯାଇଛି। ତ, ମୁଁ ତାର ଫାଇଦା ବହୁତ୍ ଉଠଉଛି ଆଉ, ମୋ ମା ସହିତ ବୁତ୍ ଇ
ସେଇୟା, ମୋ ବୁ ଦେଇ ବହୁତ୍ ଭଲ ରୋଷେଇ କରନ୍ତି। ମାନେ ଆମ ଘର ପାଖରେ ବି ଯେତିକି ଅଛନ୍ତି ସମସ୍ ତିଙ୍କ ଠାରୁ ଭଲ ଲାଗେ, ସମସ୍ତେ ବି କୁହନ୍ତି। ମାନେ
ସେୟା ବା ସେ ଜଣ ଆଉ ଜଣେ, ମୋ ମା ର ଯୋଉ ଦଳାଦଳିଟା, ଭଲ ଲାଗେନି ହେଲା। ମାନେ ଜଣ ଜଣଙ୍କ ଥାଆନ୍ତି ନା, ଦଳନ୍ତି ଯୋଉ ଲଙ୍କା ଇଏ ଦେଇକି ତାଙ୍କ ହାତ ପୁରା ମାନେ ତାଙ୍କୁ ଯେ ଖାଇଲେ ପୁରା ବାସେ। ସେଇଟା ହଉଛି ମୋ ବଡ ମାନଙ୍କର ହେଲା, ସେ ପୁରା ଚକୁଡି ବେ ପୁରା ବାସିବ ପୁରା ହେଲା ସେମ୍। ତୁ ଚକୁଡୁ ବାସିବନି! କଣ ଗୋଟେ ଥାଏ ଜଣେ ଜଣଙ୍କ ଇଏ ରେ? ନା, ନା, ମୋ ମା ର ହେଡ୍
ତ କଥା।
ମୁଁ, ମୁଁ, ଦଳେ ନା। ମୁଁ କେବେ, ମୁଁ ମୁଁ ସେଟା ମୁଁ, ସେଟା ଟେଷ୍ଟ ରୋଷେଇର ନୁହଁବେ, ଦଳା ଦଳିରେ।
ମୋତ୍ ହାତରେ
ହଁ, ଦଳା ଦଳିରେ ସେଥିରେ ମୁଁ କହିବିନା ମୋ ହାତ ପୋଡିବ। ହେଲେ ସେଇଟା ବହୁତ ଭଲ ହେ।
ମୋ ହାତ ବି ପୋଡେ। ମାନେ, ଲଙ୍କା ପୋଡୁଥିବ ଯଦି, ଦଳି ଦେଇଥିବି ଗୋଟେ ଦିନ, ସଇଲା।
ଆ, ମାନେ ଯେତିକି ମୁଁ ଆଉ ଗୋଟେ କଥା, ପିଆଜ ଯଦି କାଟୁଥିବି ରୁମ୍ ରେ, ମତେ ସେଠି ଯଦି ଟିକ୍ କେ ମୋର ହାୱାଛି ପଳେଇ ଯାଇଛି ସଇିଲା ମୋ ଆଖିରୁ ବହୁତୁ ଆ ହେଡେ ପେଂଚ।
ଯେ ଏବେ ଅଭ୍ୟାସ ହେଲାଣି ଆଗରୁ ପୋଡୁଥିଲା ପୋଡିଲେ ବି ଏବେ ଚଳି ଯାଉଛି ମାନେ କାଟିଦିଏ ମୁଁ।
ବେଳେ ବେଳେ ପୁରା ଛାଡିକି ପଳେଇବେ ରାଗେଇକି ମତେ ବହୁତ କଷ୍ଟ।
ସେୟାବା। କି ଗୋଟେ ଗୋଟେ ଭଲ ଲାଗେ ଯୋଉ ବଡ ପାମ୍ପଡ ଆସେ ସେଟା ହଉଛି। କାଳୀ ପୂଜାରେ ସ ମାନେ ଦୁର୍ଗା ପୂଜା ପଡେ ହେଲା ସେମ୍ ପାମ୍ପଡ ଘ ଘରେ ହଉଥିବ ହେଲା ହେଲେ ସେଠୁ ଯୋଉ କିଣିକି ଖାଇବା। ପାଞ୍ଚ ଟଙ୍କାରେ ସେ ଗୋଟେ ଅଲଗା ହେଇ ସେ ଯୋଉ ବଡ଼ ଇଏରେ ପେପର ଗୋ ଦେଇଦେବେ କହିବେ ଧରିକ ଖା ହେଲେ ସେମିତି ହିଁ ବହୁତ ଭଲ ଲାଗେ।
ମୁଁ କାଲି ମସଲା ପାମ୍ପଡ କରିକି ଖାଇଲି ମୁଁ କହିଲି। ଲାଷ୍ଟ ଖାଇଥିଲେ ଯୋଉ ଯାଇଥିଲେ ଏଥିକି।
ହଁ ନାଇଁ ମୁଁ ଏଇଥରକୁ ଯୋଉ ଯାଇଥିଲି ସେଥିର ଖାଇଥିଲି ମସଲା ପା କଣ ଆରେ ସେଥିରେ କିଛି ରକେଟ ଇଏ ନାହିଁ ହେଲା ହେଲେ କହିବାକୁ ହେ ଉଁ ତତେ ଏ
ଏଜି ଜିନିଷ ମତେ ଭଲ ଲାଗେ ସେ ସବୁ ଜିନିଷ କରିବା ପାଇଁ।
ଆ ମୁଁ ପରେ କହିବି ଆଉ ଯୋଉ।
ହୁଁ।
ସେଇଟା ବହୁତ ଭଲ ଲାଗେ ସେମତି ଖାଇବା କୁ ଟିକେ ଏ ବଢିଆ ସେଇଟା ତ ଆମର ଘ ଘରେ ଆଟଲିଷ୍ଟ ସେ ଯୋଉ ସେଗୁଡା ବହୁତ କମ ଟଙ୍କାରେ ମି ଯଉ ହେଲେ ଆମେ ଯାଉଛନ୍ତି ବାହାରକୁ ତାକୁ ପୁରା ଆମେ ଚାଳିଶ ଟଙ୍କା କେତେ ଟଙ୍କା ଦେଇକି ପୁରା ଖାଇକି ଆସୁଛନ୍ତି। ଆଉ ସେୟା। ଆଉ କଉ ରୋଷେଇ କଥା ନା ମତେ ସେ ସୁପ୍ କରିବା ଭଲ ଲାଗେନି ଆଉ ମତେ କେତେ ଜିନିଷ ଜାଣିଛୁ ଗ୍ରୀନ୍ ଟି ଭଲ ଲାଗେନି। ସେ ଯୋଉ କୋଲଡ କଫି ଭଲ ଲାଗେନି କି ସେ ମଟର ସୁପ୍ ଭଲ ଲାଗେନି କି
କୋଲଡ କଫି ତ ମସ୍ତ ଲାଗେ ମତେ ଭଲ ଲାଗେ କୋଲଡ କହିବେ ଗ୍ରୀନ୍ ଟି ଟା ହୁଁ ପିଇବେ ଟିକେ ମୁଁ ତ ପିଏ ବେଳେ ବେଳେ ମିଣ୍ଟ ଆଉ ଗ୍ରୀନ୍ ଟି। ବେଳେବେଳେ।
ସେଇଗୁରା ମୋର କିଛି ବି ଯାଏନି ଭାଉଜ ବନାନ୍ତି। ଏବେ ନା ନା ମୁଁ ତାକୁ ପିଇବିନି ସେଇଟା କଣ ସେ କଫି ବି ଭଲ ଲାଗେନା କୋଲଡ କଫି ତ ଦୂରର କଥା କଫି ବି ଭଲ ଲାଗେନା। ନା ମୋତେ ହେରା କିଛି ବି ଭଲ ଲାଗେନି ଆଉ ଥ ସେ ଯୋଉ କୋଲଡ୍ରିଙ୍କସ ଭିତରୁ କଉଟା ଭଲ ଲାଗେ?
ଥମ୍ସଅପ୍।
ଉଁ
ଥମ୍ସଅପ୍।
ମୋର ସ୍ପ୍ରାଇଟ୍।
ସ୍ପ୍ରାଇଟ ଟ ଭଲ ଲାଗେ ମତେ ହେଲେ ଥମ୍ସଅପ୍ ଟା ଅଧିକ କଡା ଲାଗେ ସେଥିପାଇଁ ଭଲ ଲାଗେ।
ନା ଭଲ ଲାଗେନି କି ମୁଁ ଆଉ କିଛି ବି ପିଏନି। ନା କିଛି ପିଇବିନି ଖାଲି ନା ନା ଲିଚି ବି ପିଇବିନି। ମୋର ଖାଲି ସ୍ପ୍ରାଇଟ୍ ସେକେଣ୍ଡ। ସେକେଣ୍ଡ ଅପସନ୍ ଯୋଉ କଣ ସେଟା
କାମ୍ପା।
ନାଁ ନାଁ କିଛି ବା କିଛି ନୁହଁ ଖାଲି ଫାଷ୍ଟ ସ୍ପ୍ରାଇଟ ତାପରେ ଯଦି ସେଟା ନଥିବ ତାହେଲେ ମାଜା ସେକେଣ୍ଡରେ ନହେଲେ ଆଉ। କିଛି ବି ଏଗୁରା ନୁଁ।
ମୋର ତାପରେ କାମ୍ପା ଏବେ ନହେଲେ ଆଉ ଅମୁଳୁକୁଲ କି ଫ୍ରୁଟି ଯୋଉ ପିଇବେ ଯୋଉ ଇଏ ମାଜା। ଓଷା ମସା ଟାଇମରେ ନହେଲେ ଥମ୍ସପଟା ନିହାତି। ବାକି ଅରେଞ୍ଜ ଫ୍ଲେଭର ତାପରେ ଆଉ।
ନା ମତେ କିଛି ଆଉ ଗୋଟେ କଣ କହୁଥିଲି ଭୁୁଲିଗଲି। ମନେ ପାଇଲେ କହିବି ଆଉ କୋଡ୍ରିଙ୍କସ କଥା କହୁଥିଲି ହିଁ ସେଥିରେ ଏଇ ଗୋଟେ ହଁ ଆଖୁ ଆଉ ହ୍ୟାଲୋ। ହ୍ୟାଲୋ।